ହାଲୋ। ହାଲୋ।
ହାଲୋ।
ମାଡାମ୍ ନମସ୍କାର୍ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
ନମସ୍କାର୍ ଜୟ ଜଗନ୍ନାଥ।
ଆଉ ଆପଣ କେମିତି ଅଛନ୍ତି?
ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ବହୁତ ବଢ଼ିଆ ବହୁତ ବଢ଼ିଆ ଆଉ ଖାଇବା ଫେ-ଫେ ଖାଇବା ପିଇବା ହେଲଣି ନା ହେଇନି?
ହଁ ହଁ ସରିଲାଣି କେତେବେଳୁ।
ଆଉ ଆଜି ଖାଇବା କଣ ରଖିଥିଲେ ରାତି ପାଇଁ।
ଚକୁଳି ପିଠା ଆଉ କ୍ଷୀର ଆଉ ତରକାରୀ।
ରାତିରେ ତ ବୋହୁତ୍ ଭଲ ଖାଇବା ଏଇଟା।
ହୁଁ ଆପଣ କଣ ଖାଇଲେ?
ମୁଁ ପଖାଳ ଭାତ ଆଉ ତ ଆଳୁ ସିଝା ହେଇଥିଲା ବାଇଗଣ ସିଝା ହେଇଥିଲା। ଆଉ ସକାଳୁ କିଛି ତରକାରୀ ବଢିଥିଲା ତ ସେଇ ହେନ ଖାଇଦେଲି।
ହୁଁ ହୁଁ ଗରମ୍ ଦିନରେ ତ ରାତିରେ ପଖାଳ ଖାଇବା ବୋହୁତ୍ ଭଲ।
ଆଜ୍ଞା।
ମନ ଥଣ୍ଡା ପେଟ ଥଣ୍ଡା ମୁଣ୍ଡ ବି ଥଣ୍ଡା ନିଦ ବି ଭଲ।
ଆଜ୍ଞା ଆଜ୍ଞା ମତେ ଲାଗୁଛି ଆପଣ ଟିକେ ବୋହୁତୁ ଆପଣଙ୍କ ଗୀତ ଭଲ ଲାଗେ।
ହଁ -ହଁ କେମିତି ଜାଣିଲେ?
ଆପଣ କଥା ଜଣାପଡ଼ିଲା ସେମିତି ସେଥିପାଇଁ ଜାଣିଗଲି।
କଥାରେ ମାନେ କେମିତି?
ସେମିତି ଉ ଜଣେ ଜଣେ ଲୋକ ଜାଣିପାରନ୍ତି ଯେ ଯାହା କଥାରେ ଅଟମେଟିକ୍ ନାଇଁ କହିଲା ବେଳେ ଜଣା ପଡିଯ ଯେ ସେ କେମିତିକା ଲୋକ ହେଇଥିବ କେମିତିକା ମାନେ କଥାବାର୍ତ୍ତାରେ ସବୁ ଜାଣିପାରେ ସେଇଭଳିଆ ମତେ ଲାଗିଲା କାଳେ ଆପଣ ଗୀତ ଭଲ ପସନ୍ଦ କରୁଥିବେ।
ସାଇକୋଲୋଜି ଟିକେ ଭଲ ଜଣା ବୋଧେ ଆପଣଙ୍କ?
କଣ କହିଲେ?
ସାଇକୋଲୋଜି ଟିକେ ଭଲ ଜଣା।
ସେଇଟା ସେଇ ଭଳିଆ ଆଉ।
ହଁ ଅଁ।
ଆପଣ ତାହଲେ ରଜ ଅଡିଶନ ଗଲେନି?
ରଜ ଅଡ଼ିସନ?
ଆଜ୍ଞା। ଯାଇଥାନ୍ତେ ଆପଣ ପଢାପଢି ବୁଝିଲେ ଆପଣ ତ ଦେଖିଥିବେ ଯେ ରଜ ଯୋଉ ରଜ କୁଇନ ଅଡିସନ ଚାଲିଚି ସେଥିରେ ଦେଖନ୍ତୁ କି ପ୍ରକାର ର ସବୁ ପିଲା ଯାଆନ୍ତି ତାହାଲେ ଭାବନ୍ତୁ ଆପଣ ତ ଭାବନ୍ତି ସେଠି ଟିକେ ଗୋଟେ ଗୀତ ଭଲ ଗାଇ ଦେଇ ଦେଇଥାନ୍ତି ତ ଆପଣଙ୍କୁ ଫାଷ୍ଟ ରାଉଣ୍ଡ ରେ ସିଲେକ୍ସନ ହିଁ କରିଦେଇଥାନ୍ତେ।
ଗୀତଠୁ ଅଧିକ ଡ୍ୟାନ୍ସ ଭଲ ହୁଏ ନାହିଁ।
ଆମର ତ ଗୋଟେ ରାଉଣ୍ଡ ମା ଆପଣ ଦେଖନ୍ତୁ ଗୋଟେ ରାଉଣ୍ଡ ଯଦି ଆପଣ ମାନେ ପା ପାର ପାର କରିଯାଇଥାନ୍ତେ ଆପଣ କ ମାନେ କନଫିଡେଣ୍ଟ ରେ ବଢି ଚାଲିବ ଯେ ଆପଣ ଆଗର କିଛି ମାନେ ନାଇଁ ପ୍ରିପାର ହେଇକି ଯାଇପାରିବ ହେଠି କିଛି କରିବା ପାଇଁ
ହୁଁ ନା ସେ ସବୁ ଲାଇନ କୁ ଇଚ୍ଛା ନାହିଁ।
ଓହୋ ବହୁତ ଭଲ କଥା ବି।
ହୁଁ।
ସମସ୍ତେ ହି
ଗୋଟେ ଟାଇମ ରେ ବହୁତ ଇଛା ଥିଲା ମାନେ ମୋ ବଡ ମା ଯିଏ ସେ ବହୁ ସିରିଏଲ ପ୍ରେମୀ ହେଲା ମାନେ ବହୁତ ସେ ସନ୍ଧ୍ୟା ହବ ମାନେ ଟିଭି ଖୋଲା ଏବେ ତ ଆଉ ଟିଭିରେ ରିଚାର୍ଜ ହଉନି ଘରେ ମାନେ ସବୁ ଗୋ ତ ସମସ୍ତଙ୍କର ଗୋଟେ ଗୋଟେ ଫୋନ ଆଉ ହଁ ଫୋନ ରେ ତ ସବୁ ଦେଖିଲେ ଆଉ ଟିଭି ରେ ଯେତେବେଳେ ସେ ଦେଖେ ସିରିଏଲ ପୁରା ମାନେ ପି ପି ଯାଏ ମାନେ ତାର ଇଚ୍ଛା କି ଆମ ଝିଅ ମାନେ କିଏ ସିରିଏଲ ହିରୋଇନ ହଉ।
ଆଜ୍ଞା କାହିଁକି ନା ମୋର ବି ଗୋଟେ ବୁଢୀ ମା ଅଛି ସେ ସିରିଲ ସିରିଏଲ ଦେଖିଲା ବେଳେ ଯଦି ଧର ଅ -କୋଉ ହିରୋ କି ହିରୋଇନ ଭିତରେ ଯୋଉ ମାଡ ପିଟି ହେଇଯାଇ କୋଉ ମଝିରେ ତାଙ୍କର ମଧ୍ୟସ୍ଥି ଆସି ଦେଇ ତାକୁ ସେ ଟିଭିରେ ହିଁ ଗାଳି କରେ ତ ଭାବନ୍ତୁ ସେ କେତେ ସିରିଏଲ ପ୍ରେମୀ ଥିଲା।
ହଁ ସେ ମୋ ବଡମା ଥରେ ଆମ ଭଦ୍ରକରେ ଥରେ ଗାନ୍ଧି ପଡିଆରେ ଅଡିସନ ହଉଥିଲା ପ୍ରି ଅଡ଼ିସନ୍ ମତେ ବହୁତ ମାନେ କହିଲା ମୋ ଉପରେ ରାଗିଗଲା କଥା ହେଲାନି କହିଲ ତୁ ଚାଲେ ଅଡିସନ ଦବୁ ଏଇ ସିଏ
ଗୋଟେ ଥର ତ ଆପ ଚେଷ୍ଟା କରିପାରିଥାନ୍ତେ ଚେଷ୍ଟା କଲେ କଣ କିଛି ବିଫଳ ହେବାର ଅଛି ସଫଳ ବି ହେବାର ଅଛି।
କଣ ହଉଚି କହି ହବନି ଗୋଟେ ଟାଇମ ରେ ବହୁତ ଇଚ୍ଛା ଥିଲା ମୁଁ ବି ବହୁତ ଦେ ଖେ ସେ ରଜ କୁଇନ ହେରିକା ମତେ ବହୁତ ଇଛା ହୁଏ ମୁଁ ଠି ଘରେ ଥାଇକି ସବୁ କୁଇଜ୍ ର ଆନସାର ଦେଇ ଦିଏ। ମାନେ ତାପରେ ଭାବିଲି ନା କିଛି ବି ଯଦ ମୋତେ ବି ଗୋଟେ ଜିନିଷ ନ ଆସୁଛି ତ ଯୋଉ ଟ୍ରୋଲ ହେଇଯାଉଛନ୍ତି ତ
ଆଜ୍ଞା ଆଜ୍ଞା। ନିଶ୍ଚୟ ନିଶ୍ଚୟ। ଆ ଯଦି ବାଇଚାନ୍ସ୍ ମାନେ ଆପଣ ଘରେ କି ଆପଣ ଗାଁର କି ଦେଖି ଦେଲା ନା ଆପଣଙ୍କୁ ଏ ଗୋଟା କଥା କହି ତାନା ମାରିବ ସବୁବେଳେ।
ହଁ, ତ ସୋସିଆଲ କରିବାକୁ ଲାଇଫଟାକୁ ଏତେ ସୋଆଲାଇଜ୍ କରିବା ପାଇଁ ଆଗରୁ ଇଚ୍ଛା ଥିଲା। ଏବେ ଆଉ
ସେମାନେ ତ ତାଙ୍କ ଚ୍ୟାନେଲ୍ ବଢିଆ ଚ୍ୟାନେଲରେ ଲାଇକ୍ କମେଣ୍ଟ ଏଆ ବଢିଆ ଏମିତି ସବୁ କରିବେ। ଯଦି ଆପଣ ଏମିତି କିଛି ସେ ଭୁଲଟା ଦେଇଦେଲେ ଯେ ଆପଣ ଭା-ଭାଇରାଲ ହୋଇଗଲ ପୁଣି ଆପଣ ଆଜ୍ଞା ଶହେଟି ଠିକ୍ ଗୋଟାଏ ଭୁଲି ହିଁ ଲୋକ ଦେଖିିବେ।
ହଁ।
ଆଉ ଆପଣଙ୍କ ପଢାପଢି କରୁଛନ୍ତି ଏବେ ନା କଣ?
ହଁ ଏଇ ଗ୍ରାଜୁଏସନ କମ୍ପ୍ଲିଟ୍ ହେଲା ପିଜି କରିବି ଏଇନା।
ଓହୋ ବହୁତ ବଢ଼ିଆ। କଣ ଆଗକୁ ଟିଚର୍ ହବାର ଇଚ୍ଛା ଅଛି?
ହଁ ଆପଣ କଣ କରୁଛନ୍ତି ପଢାପଢି ନା ଆଉ କିଛି?
ମୁଁ ମୋର ସରିଗଲାଣି ପାଠ ପଢା କିନ୍ତୁ ଏବେ ମୁଁ ଚାକିରି ପାଇଁ ପଢାପଢି କରୁଛି ଆଉ।
ଆଚ୍ଛା। ତା ହେଲେ ଆପଣ ପୁରା ମାନେ ଅ-ସକ୍ସେସର ପୁର ଲାଷ୍ଟ ସୋପାନରେ।
ଆଜ୍ଞା ଆଜ୍ଞା। ସବୁ କିିଛି ପାର ହେଇ ସାଇଲାଣି କାହିଁକି ନା ପିଲାଦିନେ ଜାଣିଥିବେ ଯେ ଆପଣ ଦଶମ ପରେ ଦଉ ଘରେ କହି ଗୋଟେ ଏଜାମ ପାସ୍ ହେଇଗଲେ ତତେ ମୋବାଇଲ ଟା ଦେବି। ତୁ ବି ଏଥର ପରୀକ୍ଷା ପାଇଁ ତତେ ଏକ୍ଜାମ୍ ମାନେ ଗୋଟେ ମୁକ୍ତ ହେଇ ବୁଲିବୁ। ତୁ ଯେତେବେଳେ ପ୍ଲ ଆମର ଦ୍ୱାଦଶକୁ ଆସିବୁ, ଦ୍ଵାଦଶରେ ସେମାନେ କହିବେ ଯେ ତୁ ଏଇଟା ପାର୍ ହେଇଯା ଏଇଟା ପାର୍ ହେଲା ପରେ ତୋର ଆଉ କିଛି ନାହିଁ। ଯେତେବେଳେ ମୁଁ ନିଜେ ଅନୁଭ ଅନୁଭବ କଲି ଯେ ସେ ମୋବାଇଲ୍ କେବେ ଭାବିଲେ ଆସବୁ ମୁଁ କେତେ କଣ ତା ପାଇଁ କରିଛି ମୋର ସାନ ଭାଇଟା ଗୋଟେ ମୋବାଇଲ୍ ପାଇଁ।
ହୁଁ।
ତା ପରେ ଏବେ ଯେ-ନିଜେ ମୋବାଇଲଟା ଧ ଏବେ ମୋବାଇଲଟା ଧରିଲେ ବି କିଛି ଲାଗୁନି ମୋବାଇଲ ଟା କଣ? ମୋବାଇଲ ଧରିଲେ ଆଜି କାଲି ନ ଧଇଲେ କିଛି ଅୁବିଧା ନାହିଁ। ହେଲେ ଆମେ ଯୋଉ ମାନେ ସାମାନ୍ୟ ଗୋଟେ ମୋବାଇଲଟା ପାଇଁ ଏତେ କରିପାରୁଚେ, ଗୋଟେ ଚାକିରୀ ପାଇଁ ତା ହେଲେ ଆମେ କେତେ କଣ କରିପାରିବା?
ହୁଁ।
ଆଜ୍ଞା।
ଆପଣଙ୍କ ଘର ପୁରୀ କି?
ନାଇଁ ଆ-ଆମର ଖୋର୍ଦ୍ଧାଗଡ଼।
ଆଚ୍ଛା।
ଆପଣ କେଏନ୍ତି ଭାବୁଥିଲେ ପୁରୀ ହବ ବିଲି? ଆପଣ କିଛି ଗୋଟେ କିଛି କିଛି ଭାବନାର ଭାବନ୍ତି। ଏ ଜୟ ଜଗନାଥ ଆମର ତ ସେ ଖୋର୍ଦ୍ଧା ପାଖରେ ବି ନା ପୁରୀ ଲାଗିକି ଅଛି।
ହଁ ହଁ।
ସେଇ ତ କାଳିଆ ଠାକୁରଙ୍କ ନାଁ ଧଇଲେ ଆମର କହିଲା ଭଳିଆ ସବୁ କିଛି ସମାନ।
ହଁ। ମୁଁ ସେଇ ପୁରୀରେ ହିଁ ଯାଇକି ରହିବି, ପିଜି ଯୋଉ କରିବି।
କାହିଁକି ନା ଆପଣ ଜଗନାଥଙ୍କ ପାଖରେ ରହିବେ ବହୁତ ବଢିଆ।
ହଁ।
ଆଉ ଏବେ ରଥଯାତ୍ରାକୁ ଆସିବେନି ବୁଲିବାକୁ ଆସିବେନି?
ରଥ ଯାତ୍ରାକୁୁ ବୋଧେ ଯାଇପାରିବିନି।
କିନ୍ତୁ ମୁଁ ତ ଏବେ ଯିବି ଆଉ ରଥଯାତ୍ରା କୁ କାହିଁକିନା ଜଗାର ଡୋରି ଲାଗିଚି ଆପଣ ଆସନ୍ତୁ।
କି ଯାଆନ୍ତୁ ଠାକୁର ମଣ୍ଡି। ଜାଣିନି ଯିବି କି ନାଇଁ ମାନେ କଣ କହିଲେ?
ଆଜ୍ଞା।
ଗୋଟେ ଅପରେସନ ହେଇଥିଲା ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ମୋ ଭଉଣୀକୁ ଡୋନେଟ୍ କରିଥିଲି ତ। ବହୁତ୍ ଲୋକ ଗହଳି ସବୁ। କିଛି ଦିନ ପାଇଁ ମନା କରିଚନ୍ତି ଡକ୍ଟର।
ଆଜ୍ଞା ନାଇଁ ନାଇଁ ଏବେ ଆପଣ ଯେହେତୁ ଡକ୍ଟର ମନା କରି ସେ ଆପଣଙ୍କୁ ଯେତେବେ ଆପଣଙ୍କୁ ଦେଇନି ତସଲି ଯେ ଆପଣ। ଯୋଉଟା ସେ ମାନିବାକୁ କହିଥିଲେ ମାନିବାକୁ ପଡିବ ଆଜ୍ଞା ଆଜ୍ଞା। ତ କଣ କରିବି।
ନହଲେ ଠାକୁରଙ୍କ ପାଖୁକୁ ମାନେ ଫୁଣି ଜଗନ୍ନାଥଙ୍କ ପାଖୁକୁ ଯିବାକୁ କାହାରି ଇଚ୍ଛା ନଥାଏ।
ଆଜ୍ଞା ଆଜ୍ଞା ସେୟା। ଭଗବାନଙ୍କୁ କିଏ ବି ଭୁଲି ପାରିବେ ସେ ଭଗବାନ ଚାହିଁଲେ ସବୁ କିଛି ଅନୁଭବ କରିପାରିବେ ସେମିତି ଆପଣ। ତମେ ଆପଣଙ୍କର ଏଇଠି କହିଲେ ଯେ ଏ ଦୁଃଖଦ ଘଟଣା ଯେ ଏମିତି ଆପଣଙ୍କ ସହିତ ହେଇଚି କଣ କରିବା।
ହଁ।
ସେଇଟା ତ ଆମେ କହିପାରିବାନି ଏବେ ସମସ୍ତଙ୍କ ସହିତ ସେଇଟା ହଉଚି।
ହୁଁ।
ଆମେ ବି ପିଲାଦିନେ ବହୁତ କ କଠିନତା ସମୟରା ଆଇଚି କାହିଁକି ନା। ମୁଁ ଗୋଟାଏ ଏମିତି କହିପାରିବିନି ଯେ। ମତେ ଭଗବାନ ମତେ ବଞ୍ଚେଇ ରଖିଚନ୍ତି କଣ ପାଇଁ ମୁଁ ଜାଣିନି କିନ୍ତୁ ଏ ଏବେ କାହିଁନା ମୁଁ ଯୋଉ ଟାଇମରେ ମୋ ଆକସିଡେଣ୍ଟ କି ଯାହା ହେଇଚି ମୁଁ ଭାବିଥିଲି ସେଇ ସେବେଠୁ ମୁଁ କେବେଠୁ ଯା ରାରା ତ ଭଗବାନ ମତେ ଟିକେଟିକେ ରୁ ବହୁ ସମୟରେ ବଞ୍ଚେଇଛନ୍ତି ଏମିତି ନାହିଁ ଯେ ପାଞ୍ଚ ସାତ ଥର ଭଳିଆ ବଞ୍ଚେଇଚି ଗୋଟେ କହିଲା ଭଳିଆ।
ଭଗବାନଙ୍କର ପ୍ରିୟ ଭକ୍ତ ମାନେ।
ଆଜ୍ଞା ଭଗବାନ ତ କିଛି ପାଇଁ କିଛି ପାଇଁ ବି ମତେ ଏ ଏ ପୃଥି ଥିବି ଛାଡ଼ିନି ନା ନହଲେ ନହଲେ। ଏ ଏଡେ ଏଡେ ଦୁର୍ଘଟଣା ରୁ ବଞ୍ଚେଇବା କାରଣ କଣ।
ହଁ।
ଆଉ ଆପଣଙ୍କ ତ ରଜ ଏବେ ଗଲା ରଜ ଆପଣ କଣ କଣ କଲେ ଟିକେ କହିଲେ ଆମେ ଜାଣିପାରୁ।
ନା କିଛି ନୁହଁ ବହୁତ୍ ମାନେ ଘରେ ବସି ବସି।
ଓହୋ ମାଇଁ ଗଡ୍ ଦୁଃଖ ଲାଗିଲା ଶୁଣିକି।
ହଁ ମାଙ୍କର ଗୋଡ ଫ୍ୟାକ୍ଚର ହେଇଯାଇଥିଲା ନା ତ।
କାହିଁକି ନା ଆମର ଆମ ପାଖେ ତ ରଜରେ ମୋର ଭଉଣୀ ଫଉଣୀ କେହି ନାହାନ୍ତି ହେଲେ। ତତେ ଦେଖେ ତାଙ୍କୁ ମାନଙ୍କୁ ଦୋଳି ଖେଳେ ତ ମୁଁ ତାଙ୍କସାଥିରେ ମିଶି ଖେଳେ ଯେ କିଛି ଅସୁବିଧା ନାହିଁ।
ଲାଗୁଛି ଯେତେ ବଡ ହେଇଯାଉଛନ୍ତି ସବୁ ପର୍ବପର୍ବାଣି ଲି ଭି ଯାଉଛି ମା
ଆଜ୍ଞା ଆଜ୍ଞା ନିଶ୍ଚୟେ ବହୁତ ବୁଲି ଯାଉଛି କାହିଁକି ନା। ବିଶ୍ୱାସ କରିବେନି ମୁଁ ଯେତେବେଳେ ପିଲା ଛୋଟ ପିଲା ଥିଲି। ତ ମୁଁ କି ପିଇସିକି ଦେଖିଲେ ସେ ଯୋଉ ଯୋଉ ଓଷା କରନ୍ତି। ଯାହା ଜାଗର ତାଙ୍କ ସାଥେ ମିଶିକି ମୁଁ ସବୁବେଳେ ଯାଏ। ତ ମତେ ବହୁତ ଖୁସି ଲାଗେ ଏବେ ତ ସେମାନଙ୍କର ବାହାଘର। ସବୁ ହେଇଗଲାଣି ତ ଏବେ ଏକାକି ସବୁ ଲେଖିବାକୁ ପଡୁଛି କି ଘର ଦ୍ୱାର ର। ପରିସ୍ଥିତି ସବୁ ଦେଖିବାକୁ ପଡୁଛି ଆପଣ ଜାଣିଥିବେ ଗୋଟେ ଗୋଟେ ପୁଅ ଉପରେ କଣ ଘରର ପରିସ୍ଥି
ହଁ ହଁ ମୁଁ ଜାଣିଛେ।
ଆଜ୍ଞା ଗୋଟେ ଚେ ଏମିତ ସେମିତି କିଛି କହିପାରିବନି ଗୋଟା କିନ୍ତୁ ଗୋଟେ ସରକାରୀ ଜବ ଲାଗିର ଅଛି। ଏଇଟା ଫାଷ୍ଟ ଗୋଟେ ନିଜର ମାନେ ଅତିଷ୍କ ରଖି ଯାଇଛି। ଏମିତିରେ ବି ବହୁତ ଚାକିରି ଦେଇଥିଲା ଟିକେ ଅଳ୍ପ ଅଳରୁ ଟିକେ ଟିକେ ଟିକେ ଟିକେ ହେଲେ ତ ଭଗବାନଙ୍କ ଥିବ ନା ଆଉ କିଛି ଆଗକୁ ଭଲ ଚିନ୍ତା।
ହଁ କମ୍ପିଟେଟିଭ୍ ପାଇଁ ପଢୁଛନ୍ତି?
ଆଜ୍ଞା ଆଜ୍ଞା!
ଆପଣ ମାନେ ସାଇନ୍ସ ନା ଆର୍ଟସ୍ ନା କମର୍ସ ଷ୍ଟୁଡେଣ୍ଟ୍?
ସାଇନ୍ସ ଆଜ୍ଞା ସାଇନ୍ସ।
ତାହେଲେ ଛାଡ଼ନ୍ତୁ ବହୁତ୍ ମାନେ ବି ବ୍ରିଲିଏଣ୍ଟ।
ବ୍ରିଲିଏଣ୍ଟ କାହିଁକି କହୁଛନ୍ତି ବ୍ରିଲିଏଣ୍ଟ ମୋଠୁ ବହୁତ୍ ଅଛନ୍ତି ସେମାନେ ବି ବସିଛନ୍ତି। ମୋର ତ ଯିଏ ସାଙ୍ଗ ଯିଏ ମୋଠୁ ତ ବହୁ କେତେ। ମୋର ଯେତିକି ଯାହା ମାର୍କ ଥିଲା ମୋ ସାଙ୍ଗରେ ମୋଠୁ ଅଧିକ ରଖିଥିଲା। ସିଏ ବି ଏଇଠି ମୋ ପାଖ ମୋ ପଖରେ ବୋକାଙ୍କ ଭଳିଆ ବସିଛି। କଁ କରିବା ଯୋଉଟା ନାହିଁ ଭାଗ୍ୟରେ ସେଟା ଦେଖେଇବା ନାହିଁ ଯୋଉଟା ଅଛି ତ ତା ପାଇଁ ଲାଗିବାର ଅଛି।
ଲକ୍ ବି ବେଳେବେଳେ
ଆଜ୍ଞା ନିଶ୍ଏ ଆପଣ ଯଉ ଲକ୍ ଜିନିଷଟା କହିଲେ ଏଇଟା ମୁଁ ବହୁତ ଦେଖିଲି କାହିଁକି ନା ଯୋଉଠି ମୁଁ ରାତି ଦିନ କରି ପାଠ ପଢୁଛି ସେଠି ମୋର ହଉନି। ଯୋଉ ପିଲା କିଛି ପାଠ ପଢ଼ୁନି ମୋ ସାଥିରେ ଜଷ୍ଟ ଖାଲି ବୁଲାବୁଲି କି କଣ କରେ ତ ତାର ବିଜୟ ହବ ଏବେ ଏଇ ମାନେ ଏବେଏବେ ଏବେ କି ଜବ୍ ହେଇଗଲା। ତ ମୁଁ ତାକୁ ପଚାରଲିି ତୁ କଣ କରୁଚୁ? ଆ କିଛି ନାଇ ତୁ ସାଥିରେ ବୁଲାବୁଲି କରୁଛି ଏଇଠି ଚାକିରି ହେଇଗଲା। ମୁଁ କହିଲି ଯାହା ହଉ ତୋ ଭାଗ୍ୟଟା ବି ଥିଲା। ତାର ବ ଏପଟେଞ ପାଠ ପାଠ ସରୁସରୁ ଚାକିରିଟା ବି ହେଇଗଲା। ତୋ ଲାଇଫଟା ହିଁ ବହୁତ ତୋ ଲାଇଫଟା ହେଇଗଲା ଠିକ୍ ହେଇଗଲା। ନା ଭଗବାନ ଦୟାରୁ ଲାଇଫଟା ହେଇଗଲା ଆଉ ମୁଁ କହିଲି ହଁ ହେଲା ସତ କଥା ତୁ ପାଠ ନଥାଇକି ତୁ ଚାକିରିଟା କରିଦେଲୁ।
ହଁ କିଛି ନାଇଁ ଏଟା ବି ଠିକ୍ ମାନେ ସବୁଞ ଭଗବାନ ସମସ୍ତ୍ ଙ୍କୁ ସେମ୍ ଦେଇଥାନ୍ତି ନା ସହିବା ଲୋକଙ୍କୁ ବେଶୀ କଷ୍ଟ ଦିଅନ୍ତି। ତ କିଛି ନା କିଛି ଆଗକୁ ଭଲ ଥିବ ହଁ।
ସେ ଭଗବାନ ଯେତେବେଳେ ଚାକିରି ଦେବେ ଭଗବାନ ନିଜ ନିଜ ଲୋକ ଦୂରେଇବେ ଦୂରେଇଲା ପରେ ତତେ ଏକାକି ଛାଡ଼ିବେ। ଏକା ତୁ ଲଢି ପାରୁଚୁ ନା ସେ ଦେଖିବି। ତାପରେ ସେ ଚାକିରି କି ଯାହା ଗୋଟେ ଦେବେ।
ହଁ!
ହଁ ଆପଣ ତ ପିଜି କରିବେ? ପିଜି ପିଜି କଲା ପରେ ବି ଟିକ୍ଚର ଲାଇନ୍ ବହୁତ୍ ଭଲ କାହିଁକିନା ମୋର ବି ଗୋଟେ ଭଉଣୀ ଅଛି। ମାନେ ମୋରି ଗାଁର ଶ୍ରେଣୀର ଭଉଣିଟା ମୋର। ସିଏ ବି ଟିଚର ପାଖାପାଖି ଅନ୍ତିମ ପଯ୍ୟୟ ପର୍ଯ୍ୟ ମାନେ ପଢ଼ିଲାଣି। ଆଉ ଗୋଟେ ଭଉଣୀ ଆର ବର୍ଷ ସିଏ ଟି ଟିଚରରେ ପାଇଯାଇଛି।
ହଁ ହଁ!
ଆପଣ ଲାଗନ୍ତୁ ଟିଚର ବହୁତ୍ ଭଲ ଦେଖିଲେ ଆପଣ ମାନଙ୍କ ପାଇଁ।
ଦେଖିବା ଭଗବାନଙ୍କ ଇଚ୍ଛା ଟ୍ରାଏ ତ କରିବା ପାଠ ପଢିବା। ଦେଖିବା ହୁଁ!
ହଉ ଆପଣଙ୍କ କଥା ହେଇ ବହୁତ୍ ଭଲ ଲାଗିଲା ଶୁଭ ସନ୍ଧ୍ୟା।
ଶୁଭରାତ୍ରି।
ଆଜ୍ଞା! ଆଜ୍ଞା! ଶୁଭରାତ୍ରି ଶୁଭରାତ୍ରି।